ହାଲୋ ହାଲୋ।
ହାଲୋ।
ବନ୍ଧୁ
ହଁ ବନ୍ଧୁ ଭୁଲିଗଲା ଆଉ।
ନା। ହ
ବନ୍ଧୁ ତମେ କୋଉଠି?
ମୁଁ
ଆସ ଆଜି ଆମ ଘରେ ହେଇଚି ଆଜି ଆସ ଆମ ଘର ବନ୍ଦ ପୁଅ ପୁଅ ବାହାଘର ଟା କାଲି ଆମର ମୋ ପୁଅ ବାହାଘର ଟା କାଲି। ଆଉ ଟିକେ ଆସିବ ବନ୍ଧୁ ତମେ ନିମନ୍ତ୍ରଣ ତମକୁ ରହିଲା।
ହଁ ହଁ ନିଶ୍ଚୟ ନିଶ୍ଚୟ।
ଆସିବ ବନ୍ଧୁ ଆଉ କଣ ହେଇଥିଲା କଣ କରିଥିଲେ ତମ ଘରେ ଆଜି ସବୁ?
ଆଉ କଣ ଖବର?
ଆଉ ଭଲ ସବୁ ଖବର ତମର କଣ ଖବର ବନ୍ଧୁ? ଏଇ ଆମେ ଟିକେ ଏଇ ଉଁ ଆମୁଁ ଆମ ଯୋଉ ଛୁଆ ସବୁ ଆଇଚନ୍ତି ଖେଳିବାକୁ ବାଲିକି ତ ମୁଁ ଆଇଚି ତାଙ୍କ ସାହିତ ଟିକଏ ବାଲିକ ଖେଳିବାକୁ ଆଉ।
ଓ ଆଉ ବାଲିରେ କୁକୁର ଫୁ କୁକୁର ତୁ ଯାଉଛନ୍ତି ନା ତମେ ଖାଲି ଯାଉଛ?
ଇଏ ବାଲିରେ ଏର ବାପରେ ଏଇ କୁକୁର ଖାଲି ଦୌଡିଛନ୍ତି ଏକଡୁ ସେକଡ ଏ ଏକଡୁ ସେକଡ ଏଇ କୋଡିଏ ପଚିଶଟା କୁକୁର ଖାଲି ଦୌଡୁ ଥି
ଆଉ ଆଉ କଣ କୁହ
ଆଉ କଣ ଚାଲନ ଯିବା ପୁରୀ ବୁଲିବାକୁ।
ପୁରୀ ନା ହଁ ପୁରୀ ଯିବା ଦେଖିବା ଏଇ ରଥଯାତ୍ରା ହୋଉଚି ରଥଯାତ୍ରା ଯିବା କି?
ତମେ ତ କୋହୁଚ ଆଉ ଯାଉନ ରଥଯାତ୍ରା।
ହୁଁ ରଥଯାତ୍ରା ଯଦି ତମେ କିବ ଯିବା।
ହୁଁ ଯିବା ଆସୁନ ଆମ ଘରେ ଟିକେ ରହିବ ଆଉ ରହିବ ଟିକେ ଖିଆ ପିଇକ୍ ଟିକେ କରିକି ଯିବା। ଅଳ୍ପ ଦିନ ତ ରହିଲା ରଥଯାତ୍ରା ଆସୁନ ଆମ ଘରୁକୁ?
ପଳେଇବା ଆଉ।
ଆ ମୁଁ କାଳେ ଶୁଣିଚି ତମେ ଗୋଟେ ଗାଡ଼ିି ଟେ ଶୁଣିଚ।
ହଁ ହଁ ଗୋଟେ ଗାଡ଼ି ଟେ କିଣିଚି ବା।
କି ଗାଡି କିଣିଚ କୁହନି?
ହେଟା ବା ବିଏମ୍ଡବ୍ଲୁ।
ଆ ମୋ ପୁଅ ବା ଖାନ୍ଦୁଚି ବାପା ବିଏମ୍ଡବ୍ଲୁ ଆଣିବୁ ବୋଲି। କଣ କରମି କୁହନି। କେତେ ଟଙ୍କା ପଡିଲା ତମର କୁହନି?
ହେ ବା ସାଢେ ତିନି କୋଟି ଖଣ୍ଡେ ପଡିଚି।
ଆଉ ଯିବା ନା ନେଇଆସିବା ଗୋଟେ ବିଏମ୍ଡବ୍ଲୁ।
ହଁ।
ଆଉ
। ନା ଆଉ କଣ। ଗୀତ କୋଉଠି ବାଜୁଚି କି ତମ ଏଠି?
ହଁ ଆମ ପୁଅ ବାହାଘର ପାଇଁ ଏଇ ଯୋଉ ମେହେନ୍ଦୀରେ ଯୋଉ ବକ୍ସ ଫକ୍ସ ଆଣିଥୋଇଛନ୍ତି ବଜଉଛନ୍ତି ଗୀତ ଏଇ ଛୁଆଗୁରା ଆଉ।
ଓ ଆଜି ମେହେନ୍ଦୀ ହବ?
ହଁ ନା ଆଜି ନୁହଁ। ମାନେ ମେହେନ୍ଦୀ ପାଇଁ କାଲି, କାଲି ମେହେନ୍ଦୀ ନା। ଆଉ କାଲି ପାଇଁ ଏ ସବୁ ଆମ ଗାଁ ଛୁଆଗୁରା ବଜଉଛନ୍ତି।
କାଲି ବାହାଘର
ହଁ କାଲି ବାହାଘର ପା। ବାହାଘର ମେହେନ୍ଦି ଦିଟା ଆଙ୍କ ଏକାଥରେ।
ଓହୋ। କାଲି ତାହେଲେ ସବୁ ନା?
ହଁ ତମେ ଆସିବ ବନ୍ଧୁ ବାହାଘରରେ।
ହୁଁ ଦେଖିବା ଚେଷ୍ଟା କର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
ଆଉ ଆଉ କଣ ଖବର? ଆଉ ଖ ଖରାବେଳେ କଣ ଖାଇଥିଲ?
ଭାତ, ଡାଲି।
ଆଉ କଣ?
ଧନ ସହିତ କଥା ଭାତ, ଡାଲି ଆଉ ଏଇ ଯୋଉ କଣ ଘରେ ଟିକେ ଆଇଁଷ ଫାଇଁଷ କରିଥିଲେ ଖାଇ ଦେଇଚି ଆଉ। ତମ ଘରେ ଆଜି କଣ ହେଇଥିଲା? ।
ଆମ ଘରେ ଆମ ଘରେ ତ ଆଜି ବାର ନାହିଁ। କଣ
। ଆଉ ତମର କଣ ହେଇଥିଲା ଆଜି ଖରା ବେଳେ? ତମର ଆଜି କଣ ହେଇଥିଲା ଖରାବେଳେ?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
ଆଉ ତମର ତ ଭଲ ଖାଇବା ହେଇଥିଲା ଆଉ। ଆମର ସ ସବୁ ସେ ଆଇଁଷ ଖାଇ ଖାଇକି ଅର୍ଚୁ ହେଇଗଲାଣି।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
ଓ ଓ ବାବା ଓ।
ଜଙ୍ଗଲ ହରିଣ ଏଗୁରା ସବୁ ।
କଣ ଆଉ ତମର ଟିକେ ଟିକେ କାଳେ ମୁଁ ଶୁଣିଛିି ତମ ଝିଅ ବାହାଟା ବି ହବ ଏଇ କେତେ ଦିନ।
ନା ମ କାଇଁ କୋଉଠି ହଉଚି। ଟାଇମ୍ ହେଲେ କୋଉଠି ଗୋଟେ ଦେଖୁନା ବାହାଘର କରିଦବା। କୋଉଠି ଗୋଟେ ଦେଖ।
ତମ ଝିଅ ପା ଚାକିରି କରିଚି ବ୍ୟାଙ୍କିଙ୍ଗ ଉପରେ।
ହଁ ହଁ ହଁ ସେ ମ୍ୟାନେଜର ଅଛି।
ହଁ ମୁଁ ତାଙ୍କ ପାଇଁ ଗୋଟେ ପୁଆ ଟେ ଦେଖିଦଉଚି ଆଉ। ସିଏ ବି ସେ ବ୍ୟାଙ୍କିଙ୍ଗରେ ମ୍ୟାନେଜର ଅଛି।
ହଁ ହଁ। ହଁ।
ଆଉ ଆଉ ଆସ ଟିକେ ଆମ ଘର ଆଡେ ବୁଲିଆକୁ। ଆସ ଟିକେ ଯିବା ପୁରୀ। ସେଇଠୁ ଯିବା ରାମବାଖେ କୋଣାର୍କ କୋଣାର୍କ ବୁଲିବାକୁ ଯିବା ଚାରିଆଡେ ଜାଗା ସବୁ ବୁଲିବାକୁ ଯିବା। ବୁଝିପାରୁ
ହଁଁ ଯିବା ମୁଁ କଣ ମନା କରଛି ଗୋଟେ ବାହାର ଭଲ ଦିନ ଦେଖି
ଆ ମୁଁ କାଳେ ଶୁଣିଛି ତମର ଜାମୁକୋଳି ତମ ବାରିରେ ଜାମୁକୋଳି ଗଛରେ ଜାମୁକୋଳି ହେଲାଣି
ହଁ ସେ ଜାମୁ କୋଳି ସେ ଚାଷ ଭାଇ ଜଣେ କରୁଛନ୍ତି ତ। ସେ ସବୁ ଗଛ ଫଛ ନଗଉଛନ୍ତି ପୁରା ଚାଷ ହଉ ହଁ ମୁଁ ଦେଖିଆ। ହଁ ହଁ ହଁ ଦେଖିବା ତଥାପି ପୁଅକୁ କେତେବେଳେ ସମୟ ନେଇକି ଜିବି।
ହଉ ଆଉ ଆମ ବାରିରେ ହେଇଚି ଲିଚୁ କୋଳି। ହେଇଚି ଆସିକି ନେଇଯିବ। ବୋହୁତ ହେଇଚି ଲିଚୁ କୋଳି ବେକାରରେ ମାଙ୍କଡ ଫାଙ୍କଡ ଖାଇ ଦଉଛନ୍ତି ଲିଚୁ କୋଳି ଗୁଡା ଆସିକି।
ହଁ ହଁ।
ଆମର କିଏ ଜଗିବାକୁ ନାହାନ୍ତି ସମସ୍ତଙ୍କର ଚାକିରି ସବୁ ପଳଉଛନ୍ତି ସକାଳୁ ଆସୁଛନ୍ତି ରାତିକି ମାଙ୍କଡଙ୍କର ରଜ ଖରାବେେଳେ। ଭୋଜି ଖାଉଛନ୍ତି ସବୁ।
ଓହୋ ଯାହା ହଉ ଚାଷ କର ଚାଷ କଲେ ଭଲ
ଆଉ ଲାଭ କଣ ଚାଷ କରିକି ସବୁ ତ ଖାଇଦେଉଛନ୍ତି ଲାଭ କଣ ଚାଷ କରି ହ
ଆଉ ଆଉ କଣ କହ?
ହ୍ୟାଲୋ।
ହଲୋ ହଁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ଆଉ ବନ୍ଧୁ ମ ତମ ଆଡେ କାଳେ ପାଣି ଫାଣି ଘରେ ପସିଯାଇଥିଲା ମୁଁ ଶୁଣିଥିନି।
ଅ ହଁ।
ହ୍ୟାଲୋ ବନ୍ଧୁ ହ୍ୟାଲୋ।
ହୁଁ
ବନ୍ଧୁ ହ୍ୟାଲୋ।
ହୁଁ ହୁଁ।
ବନ୍ଧୁ। ହ୍ୟାଲୋ ବନ୍ଧୁ ତମ ମୁଁ କାଲି ଶୁଣିଥିନି ମୁଁ ଖାଲ ଶୁଣି। ଥିିନ ତମ ଆଡ଼େ ଏ ଯୋଉଁ ପଶିଯାଇଛି ଘର ପାଣି ଏ ଯୋଉଁ ନଈ ବଡ଼ିହେଇଛି।
ପାଣି ନା।
ହଁ।
ହୁଁ ଏ ପାଣି ପଷୁଥିଲା ବା ଘରେ ଏରା ସଫାସଫି ହେଲା ଦୁନିଆଇଏ।
ଆମ ଆଡେ ଏ ବି ସେମିତି ପାଣି କଣ ବଢିଲେଣି ପସଯିବ ବୋଧେ ଘରେ।
ଏ ମ ପଶିିନଥାନ୍ତା ଏଇ ଯୋଉ ଦି ଚାରି ଦିନ ମେଘ ଲଗାତାର ହେଇଗଲାନି। ସେ ଡ୍ୟାମ ପୁରା ପୁରା ଛାଡ୍ ଦେଲା ସବୁ ପାଣି।
ଆ ସେ ମେଘ ହେଇକି କାମ ଏଠି ପଡୁଛନ୍ତି ଡେଲି ଆମ ସେ ଯୋଉ ଉଠାଣଟା ଯୋଉ ମାଟିରେ ହେଇନି। ସେଇଠି ଡେଲି ପଢୁଛନ୍ତି ଲୋକ ଉରା ଆଉ କାଦୁଅ ହେଇଯାଉଛି।
ଓଁ ହଁ।
ଆଉ ବନ୍ଧୁ ଆଜି ଖିଆ ପିଆ କଣ କରିଥିଲ।
ଖିଆ ପିଆ କଁ ଆମେ ତ ଗରିବ ଲୋକ ଏଇ ପଖାଳ ଫଖାଳ ଖାଇ
ଗରିବ ଲୋକ ବି ଏମ୍ ଡବ୍ଲୁ ତିନି କୋଟି ଟଙ୍କିଆ ଧରିିକି ବୁଲୁଚନ୍ତି।
ହା ମ ପଇଲୁ।
ଆଉ ଆଉ ଆଜି ରାତିରେ କଣ ଖାଇବାକୁ ହବ?
ରାତିରେ ରାତିରେ ରୁଟି ଫୁଟି କଣ ଟିକେ ଖାଇଦବ ଆଉ। କାଲି ତ ଗୋଟେ ଭଲ ଲଗ୍ନ ଅଛି ବାହାଘରେ ରିସେ
ଆସୁନା ରାତିରେ ଆମ ଘରୁକୁ ମଟନ କରିଦବା ଟିକେ।
ନା କଣ ଯାଇ ହବ କାମ ଦାମ ସବୁ ହଉଚି କମ୍ପାନୀ ଯାଇଥିଲି କମ୍ପାନୀ ଫୋନ୍ ଆସିଥିଲା ସତୁଟା ଆଉ
କାଲି ଯିବା ଆମେ ରଥଯାତ୍ରା କୁ ପୁରୀ ଆଉ।
ହଁ।
ତମେ ରାଥ ରଥଯାତ୍ରା ଦିନ ସକାଳୁ ଆସି ପହଞ୍ଚିିଯିବ ବୁଝିଲା ନା। ସକାଳେ ଆସି ପହଞ୍ଜିବା ଆମେ ଆସିକି ବାହାରିଯିବା ଦଶଟା ଏଗାରଟା ବେଳୁ ଖାଇ ପିଇକି ବାହାରିଯିବା ପହଞ୍ଜିବା ଯାଇକି ର ଥ ଯାତ୍ରା ଦେଖିକି ଆସିବା। ଆଉ ବୁଲାବୁଲି କରିବା ଟିକେ ସି ବିଚ୍ ଆଡ଼େ।
କରିବା ଆସିବା ଆଉ ଏଇଆ ଆଉ। ପାଲି କମାଡ଼
ହଁ ବାଲି ପଡ଼ିଚି ମୁଁ ବସିଚି ବାଲିରେ ଏଇ ଛୁଆଉରା ସବୁ ଖେଳୁଚନ୍ତି।
ଓହୋ।
ଛୁଆ ର ଗୁଡ଼ି ଫୁଡ଼ି ଉଡଉଚନ୍ତି ନା?
ହଁ ଏଇ ଛୁଆ ଗୁରା ଦି ଚାରିଟା ଛୁଆ ଗୁଡି ମୁଡି ଉଡଉଚନ୍ତି ଆମ ଗାଁ ରେ ଗୋଟେ ଛୁଆଟେ ଅ ଛି ସିଏ ଆଇଲେଣି ଭାରି ଖାଉଟିଆ।
ହଁ। ଇଏ କି ପା-ପକୁଆ କି?
ଚିଞ୍ଚନା କଣ ଏଇ ଯେ ନନ୍ଦ ପୁଅ।
ହଁ ହଁ ନନ୍ଦ
ଆ ତମ ଗାଁ ଛୁଆଙ୍କ ଆଇ ପି ଏଲ୍ କଥା କଣ?
ନା ଏପଟୁ କଥା କଣ ଭଲ ଆଉ।
ହା ଇଏ ଯୋଉ ପାଇଁ ଏଇ ଯୋଉ ଛୁଆଉରୁ ଆମ ଗାଁ ରେ ମାଡଗୋଳ ନାଗୁଚନ୍ତି ଚେନ୍ନାଇ ବାଙ୍ଗଲୋର ବିଷୟରେ ମାଡଗୋଳ ନାଗୁଚନ୍ତି।
ହେରା ହେଲା କଣ ମାଦୁଅ ନେଲେ କଣ ମିଳିବ କିଛି ଲାଭ ନାହିଁ।
ଟ୍ରଫି ଟା ନେଇଗଲା ବାଙ୍ଗଲୋର ଆଉ।
କଁ ହେଲା? କଣ ହେଲା?
ନା
କଟିଯିବ।
କଟିଯିବ। ଆଉ କଣ? ନା ଆଉ କଣ?
ଛୁଆ ସବୁ ଆସୁଚନ୍ତି ନା କଣ କ୍ରିକେଟ ଖେଳୁଚନ୍ତି ନା କଣ?
ହଁ ଆସିଥିଲେ ତ
ହଁ।
ହ ଆଉ କଣ କୁହ?
ଆଉ କଣ କହିବି ଆଉ ତମ ଆଡ଼େ ବ୍ୟାଡମିଣ୍ଟନ, ଫାଡମିଣ୍ଟନ ଖେଳନ୍ତି ନା? ତମ ଆଡ଼େ ବ୍ୟାଡମିଟନ ଫାଡମିଣ୍ଟନ ଖେଳ ହଉଛି?
ହାଁ। ହ
ଆଉ ତାହେଲେ ଯିବା ରଥଯାତ୍ରାର ଦିନ ପୁରୀ ଫାଇନାଲ।
ହୁଁ।
ଆଉ ତମ ଫ୍ୟାମିଲି ନେଇ ପଳେଇ ଆସିବ। ଆଉ ମୁଁ ଆମ ଫ୍ୟାମିଲି ନେଇ ପଳେଇବି। କାଲି ନିଶ୍ଚୟ ଆସି ପହଞ୍ଚିବ, ବାରଟା ନିଶ୍ଚୟ ଆସି ପହଞ୍ଚିବ।
ହଁ, ଦେଖିଆ।
କାଲି ତ କିଛି କାମ ନଥିବ ଆପଣଙ୍କର ଛୁଟି ଥିବ? ଆସିବ ଖେଳି ଆଉ। ଆଉ ମୁଁ ବା କାଳେ ଶୁଣିଛି ତମେ ଫ୍ରି ଫାୟାର ଖେଳୁଛ?
ନାଁ ମୁ ଖ
ମୁଁ ବା କାଳେ ଶୁଣିଥିଲି ତମ ଗାଁ ଛୁଆ ଗୁଡା କହୁଥିଲେ, ଏଇ ଆମ ମଉସା ଫ୍ରି ଫ୍ୟାୟର ଖେଳୁଛନ୍ତି।
ଆଗରୁ ଖେଳୁ ଥିଲି ଆଉ। ଏବେ ଆଉ ଖେ